ହଁ ମ୍ୟାମ୍ ନମସ୍କାର।
ନମସ୍କାର ମ୍ୟାମ୍ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଥିଲି?
ଏଇ କିଛି ନାହିଁ ଆମର ଚତ ପୁଣି କରେଣ୍ଟ ଗଲା।
ଆମ ବି ଏରିଆ ବି ଏ ଏବେ ନା କରେଣ୍ଟ ବହୁତ ଯାଉଚି ତ
ଏତେ ଗରମ ରେ ରହିବୁ ବେଶୀ ଟାଇମ୍ ଯାଇପାରୁ
ଖୁସିରେ ଯାଇକି ହଁ ନେ ରଖିଦେ ଗିନା ରଖି ନାଇଁ ସାଧା ଇ ଇନ ଇନ ରଖିଦେଇଥ ଇନ ଉଧେ ପଛରେ ଦେମି ମା। ହଲ ମହିଳାମାନେ ଇଲା ଏଠି ଯୋଉ ଅଫିସ୍ ଥିରେ ଯୋଉ ଟ୍ରାଏ କରିନଥିଲି ସି ଲାଇନ୍ ଲାଗି ବଲାଙ୍ଗିରରେ ବହୁତ ଲାଇନ୍ କଟୁଛି।
ଲାଇନ୍ କଟୁଚି ଆଉ ଏଇ ଯେନ୍ ଅଁ କାଣ ହଉଚି କି ପ୍ରତି ପ୍ରାୟ ଘରେ ତ ଏବେ ଏ ସି ହୋଉଚି ନା ତ ଲୋଡ଼ି ଉ ସହାଳି ପାରୁନି ତ
ହୁଁ।
ନିଆଁ ଜଳି ଯାଉଛି।
ଆଉ ଯୋଉ ଗରମ ହଉଛ୍ କି ଆଉ ଏ ବିନା ଏ ସି ର ବି ରହି ହୋଉନି ନା ହଁ।
ଅଚନ୍ତି କାଟିବା ପାଇଁ
ହଁ। ହଁ ଆଉ ବେଶୀ ନାଁ ଏ ଯୋଉ ଟ୍ରାନ୍ସଫର୍ମର୍ ଏ ସବୁ ଯୋଉ ପୋଡ଼ି ଯାଉଛି ନା ତ ସେଥିପାଇଁ ଲାଇନ୍ ନା ଦିନ୍ ପୁରା ଘଣ୍ଟା ଘଣ୍ଟା ଧରି କାଥୁ କାଟକୁ ପଡ଼ୁଚି ହେଲ୍
ଗାଁମାନଙ୍କୁ ତ କୁହନ୍ତୁନି ଗାଁରେ ଲୋକମାନେ କେମତି ରହିଛନ୍ତି ସେମାନେ ହିଁ ଜାଣିଥିବେ ସେ
ହୁଁ।
ସେ ହେଲା ଦିହିପହରେ ଲାଇନ୍ କାଟି ଦେଇଛନ୍ତି ରାତିରେ ଲାଇ କାଟି ଦୋଉଛନ୍ତି ତ ସିଁ
ଆସ।
ୱିଲସ୍ ଛତା ଧରି
ହୁଁ ହୁଁ। ଏଠି ବି ମୋ ମାଉସୀକୁ ବି ଏବେ ଟିକେ ଆଗୁରୁ କଲ୍ କରିଥିଲି ତ ସେ କୋହୁ ଥୁଇ ଆମ ଏଠିରେ ବି ଏବେକା ଲାଇନ୍
ହଁ। ହଁ ମା ସାଙ୍ଗେ ବି ସଅଳୁ କଥା ହେଇଥିଲି ସେ କହୁଥୁ ସକାଳରେ ଦିପ ଟାଇମ୍ ରେ ବି ଲାଇନ୍ କାଟି ଦୋଉଚନ୍ତି। ରାତିରେ ବି କାଟି ଦୋଉଛନ୍ତି ଶୋଇ ଆମେ ପାରୁନୁ। ହଁ ହଁ ଯାଇଥିଲା ଆଉ କାଲି ରାତିରେ ବି ଯାଇଥିଲା ଲାଇନ୍।
ଆସିଲା ଆସିଲା ଲାଇନ୍ ଆସିଲା ମେମ୍ ଠି କୁହନ୍ତୁ କୁହନ୍ତୁ ଯୋଉ ଲାଇନ୍ ଆସିଲା ହେ ଯାଆକୁ। ଏବେ ହେବ।
ଆଉ ଆପଣ ଦହି ପଖାଳ କେମିତି ତିଆରି କରନ୍ତି?
ଦହି ପଖାଳ ଏ ଆ ଏଠି ନାଁ ଦହି ପଖାଲ ଆମେ ବହୁତ କମ୍ ତାମାନେ ଖାଉଁ ଆଉ ଯୋଉ ପଖାଲ ଯୋଉଥେ ପଡ଼ଝା ହୁଏ ନା? ମିସିଙ୍ଗା ମି ଭୃସଙ୍ଗ ପତ୍ର ଦେ ଆଉ ତାପରେ ଯୋଉ ଶୁଖା ମି ଚେନା ଦୁ ପଞ୍ଚା ମିର୍ଚା ସୁର୍ସ ଆ ପଞ୍ଚ ଫୁଟଣ ପଞ୍ଚ ଫୁଟଣ ସୁର୍ସ ସୁର୍ସ। ଧନିଆ ପତ୍ର ସେ ୟୋଉ ସବୁ ପଡ଼ଜା ହୁଏ ଆ ଦହିରେ ମୁଁ ଦହିରେ ବି ମୁଁ ଖାଇ ଦିଏ ଓ ଯୋଉ ଏ ଯୋଉ ଆମର ପଖାଳ ଦିବସ ହେଇନଥିଲା କି? ତିରେ ଦହି ପଖାଲ କରାହେଇଥିଲା। ସେ ଦହି ମୁଁ ଥରେ ନାଁ ମୋ ଶାଶୁ ଘରେ ଥିଲି ଆଉ ସେ ନାନୀ ଆଉ ମୁଁ ଦହି ପଖାଲ କରିଥିଲୁ ସେଟା ପ୍ରଥମ ପହେଲା ଅଁ ସେଥିରେ ଯୋଉ କାକୁଡ଼ି ପିଆଜ ଧନିଆ ପତ୍ର କଞ୍ଚାମୀ ଲଙ୍କା ଆଉ ଦହି ଏସବୁକୁ ପୁରୁରା ଆଉ ଲୁଣ। ଦେଇକି ସବୁ ପୁରା ଗୋଳା ହୁଏ ତା ସେଟା ନାନୀ ଆଉ ମୁକୁ ଖାଇଥିଲି ସେଇଟା ବହୁତ ଭଲ ଲାଗିଥିଲା। ହଁ ହଁ ସେଟା
କଣ ଖାଇଚ?
ଦହି ଦହି ପଖାଇଲେ ଯୋଉ ଭଜା ଭୁଜି ଯୋଉ ଥାଏ।
ହଁ।
ଭଜା ଭଜା ଟା ଭଲ ଲାଗେ ଆଉ କିନ୍ତୁ ଆମେ ଆମେ ସେଥିରେ
ହୁଁ।
କମ ଆଲୁ ଭଜା ତାପରେ ଟମାଟୋ ପୋଡା ଆମେ ଆମେ ଯୋଉ କରିଥିଲୁ ନା ଟମାଟୋ ପୁ ଟମାଟୋ ପୋଡା ଅ ତାପରେ ଆମ ବାଇଗଣ ବାଇଗଣ ପୋଡା। ଆଉ ଆଲୁ ଆଲୁ ସିଝା। ସେଟାକୁ ଦେଇଖୀ କରିଥିଲୁ। ବେଶୀ
ହୁଁ।
ହଁ ବନ୍ଦ କରି ଦିଅ।
ସେଥିରେ ବନ୍ଦ କରି ଅନ କରିଦିଅ ଅନାଇ ନାଇଁ ଅନାଇ ନାଇଁ ସେଠି କୋଉଠି ଲାଗିଛି ସେପଟେ ଆଉ କଣ କହୁଛି ଝିଅ ଟା କଣ କହୁଛି କି?
ହଁ ଏଇ ଝିଅ ତାର ଖେଳଣା ଖୋଜୁଛି
ଝିଅର ଖେଳଣା ଆଉ ତାର ଆଉ ବି ଯୋଉ ଆଉ ବି ଯୋଉ ତାର ସାଙ୍ଗ ଥାଏ। ଓହୋ ଆଉ ଯୋଉ ସାଙ୍ଗ ଯୋଉ ଥାଏ ତା ଘରକୁ ଯାଇଏନି।
ସେ ଯାଇଛି ତା ମାମଁ ଘରକୁ ସେଥିପାଇଁ ସେ ପ କରୁଛି।
ଓହୋ ଆଚ୍ଛା ଆଛା ସେ ଆଚ୍ଛା ସେ ଯାଇଛି ବୁଲି ଯାଇଛି ତା
ମୋ ପାଖଖ ପାଖ ପଡ଼ିଶା ଘରର ଝିଅ ହଁ ମାମୁଲ ଦେଇଚି ତ ସେଥିପାଇଁ ବୋରୁଛି
ଓହୋ। ଗୋଟେ ଛୁଆ ଥିଲେ ବି ତାମାନେ ଭଲ ଲାଗେ ସାଙ୍ଗ ହେଇକି। ଆମ ଆମେ ଦୁଇ ଆମେ ଦୁଇ ଜଣ ଭଉଣୀ ନା ତ ଆମକୁ ସାଙ୍ଗ ଦରକାର ନଥିଲା ଥିଲା ଆମେ ସବୁବେଳେ ଆମର ନା ବେଶୀ ତା ମାନେ ବେଶୀ ସାଙ୍ଗ ବି ନଥିଲେ ଖାଲି ଆମେ ଦୁଇ ଜଣ ହେଇଗଲୁ ହେଇଗଲା। କିନ୍ତୁ ଏବେ ଯୋଉ ତାର ତାର ଅଲଗା ଯୋଉ ଅନର୍ସ ରହିଲା। ମୋର ଅଲଗା ତାପରେ ଆମେ ଏବେ ଏବେ ସାଙ୍ଗ ହେଇଛୁ। ତ ସେ ପୁଣି ଅଲଗା ଅଲଗା କଲେଜରେ ଜଏନ୍ କଲା। ମୁଁ ପୁଣି ଅଲଗା ସ୍କୁଲରେ ଥିଲି ତ ତା ତାପରେ ଆମର ନୂଆ ନୂଆ ସାଙ୍ଗ ମାନେ ହେଲେ ନହେଲେ ଅ ପୁରା ଆମର ପ୍ଲସ୍ ଥ୍ରୀ ତକ୍ ପ୍ଲସ ଟୁ ତକ୍ ପ୍ଲସ ଟୁ ଏକା ସାଙ୍ଗେ ଥିଲୁ ଗୋଟେ କଲେଜରେ ତ ଆମେ ଦୁଇ ଜଣ ହିଁ ଦୁଇ ଜଣ ମିଶୁଥିଲୁ। ଆଉ କେହି ବେଷ୍ଟ ଫ୍ରେଣ୍ଡ ଏମିତି କିଛି ନଥିଲୁ।
ଦି ଭଉଣୀ ବି ଦି ସାଙ୍ଗ ଦେଖନ୍ତି।
ହଁ ତ ଆମର କ୍ଷତି ବେଶୀ ତା ମାନେ ଆମର।
ହୁଁ।
ହଁ ବେଶୀ ଆମର କାହା ସାଙ୍ଗେ ବେଶୀ ଅ ତା ମାନେ ସାଙ୍ଗ ସେମିତି ନାଇଁ। ଆମେ ଦୁଇ ଜଣ ଥିଲୁ ଏବେ ଏବେ ଏବେ ଏବେ ଖାଲି ଟିକେ ଟିକେ ହୁଏ ତ କିନ୍ତୁ ତଥାବି ନା ଆମେ କାହା କେଉଁ କୌଣସି କାମ ନାଇ ସାଙ୍ଗ ଛଡା ଏମିତି କ୍ଲୋଜ ନାହିଁ ଯେମିତି ଆମେ ଦୁଇ ଜଣ ଯୋଉ ସେୟାର କରୁ। ଆଉ ବାକି ମାନେ ବି ଯୋଉ ଅଲଗା ସାଙ୍ଗ ମାନଙ୍କର ସଙ୍ଗେ ବି ଆମେ କରୁ କଥା ଲାଗୁ। ତ୍ ହୁଁ ତ ସେମିତି ତା ମାନେ
ହଁ।
ହୁଁ ଆମେ ଯାହାବି ସବୁ ସେୟାର କରୁ ଟିକିନିଖି ସବୁ ସେୟାର କରୁ ଦୁଇ କିନ୍ତୁ ସେ ଅଲଗା ସାଙ୍ଗ କୁ କହିପାରିବୁନି କିନ୍ତୁ ଆମେ ଦୁଇ ଜଣ ଏବେ ସେ ସେଠି ରହିଲା। ତ ମୁଁ ଏଇଠି ରହିଲି ତ ଆମେ ବି ତଥାପି ବି ଡିଷ୍ଟା ମାନେ ଆମେ ଏମିତି କରୁ। ବାକି ଏବେ ନୂଆ ନୂଆ ସାଙ୍ଗମାନେ ହେଲେ ହଁ। ଏ ସାଙ୍ଗମାନେ ହେଲେତ ତା ସାଙ୍ଗେ ଆମେ ହ ଖାନା ପିନା ସବୁ କରି କରିବାକୁ ଯାଉ ଏଠିକାର ସାଙ୍ଗ ମାନଙ୍କ ସହିତ। ତାର ପୁଣି ଅଲଗା ସାଙ୍ଗ ଅଛନ୍ତି ସେମାନେ ପୁଣି ତାହାକୁ ଡାକନ୍ତି। ତା ସାଙ୍ଗେ ସାଙ୍ଗେ ମୋତେ ବି ଡାକନ୍ତି ମୋତେ ବି ସେମାନେ ଜାଣିଛନ୍ତି। ମୋ ସାଙ୍ଗ ଆଉ ଆମ ଦୁଇ ଜଣଙ୍କ ଭିତରେ ନା ମୁଁ ଟିକେ ତମେ ସେ ଟିକେ ଚୁପଚାପ ଚୁପଚାପ ଥାଏ। ଆଉ ମୁଁ ଟିକେ ଅ ମୁଁ ତା ସାଙ୍ଗ ସହିତ ବି କଥା ଲାଗେ ହଁ।
ହଁ।
ମୋ ସାଙ୍ଗ ସହିତ ବି କଥା ଲାଗେ କିନ୍ତୁ ସେ ନା ଟିକେ ଚୁପ ଚାପ ରହେ ଏବେ ଏବେ କଥା ଲାଗିଲାଣି କିନ୍ତୁ ସେ ପୂର୍ବ ଅ ହଁ ସେଥିରେ ମତେ ସେ ଚୁପ୍ ରଉଥିଲା। କିନ୍ତୁ ଯେତେବେଳେ ସେ ଜିଏମ ରେ ଯେତେବେଳେ ପଢିଲା ତ ନା ବାହାନା ବାହାର ଆଗରୁ ଯୋଉ ଜିଏମ ରେ ପଢିଲା ସେଥିରେ ତାର ପୁଣି ଗୋଟେ ରୁମ୍ ମେଟ୍ ହେଇକି। ପୁଣି ସାଙ୍ଗମି ହେଲି ତାପରେ ସେ ପୁଣି ହଁ ସେ ପିଜି ପିଜି ହଁ ପିଜି ପିଜି। ପିଜି ସେ ସିଏ ସେଠି କଲା ହଁ। ତ ତାର ପୁଣି ସେ ରୁମମେଟ୍ ରେ ତମ ତାର କହିଲ ପନ୍ଦ ପନ୍ଦର ଷୋହଳ।
ଷୋହଳରେ କରୁଥିଲି ନା ମୁଁ ପନ୍ଦରରେ ସେଠି ମୋର ପିଜି ସରିଛି।
ଓହୋ।
ମତେ ବହୁତ ଭଲ ଲାଗେ ସେ କଲେଜ ଟା ହୁଁ।
ଦେଲେ ସେଠିରେ ସେ କଣ କରୁଥିଲା ତ ନାଇଁ ଦିଆ ହେଇନି ସେଟା ନାଇଁ ଦିଆହେଇନି। ତ ସେଠିରେ କରୁଥିଲ ତା ପୁଣି ସେ ଚାରି ପାଞ୍ଚ ଜଣ ସେମାନେ ରହୁଥିଲେ ତ ପୁରା ପୁଣା ପୁରା ଦୋସ୍ତ। ହେଇଯାଇଥିଲେ ସେମାନେ ସେଠିକାର ତ ସେଟା ସେମାନେ ଚାଲିଲା ସେମିତି ବୁଲାବୁଲି କରୁଥିଲେ ସବୁଆ ସବୁ ଯାକୁ ଯାଉଥିଲେ। ବହୁତ ମଜା କରିଛନ୍ତି ସେମାନେ ହଁ ହଁ। ଉଁ କିନ୍ତୁ ମୋର ମୋର ହଷ୍ଟେଲ ଲାଇଫ ନାହିଁ ମେନ୍। ମୋର ହଷ୍ଟେଲ ନାଇଁ ନାହିଁ ମୁଁ ସବୁ ଘରେ ନାଁ ତ ମତେ କହିଲେ ମୁଁ କିଛି ଜାଣିପାରିବିନି ହିଁ।
ଆପଣ ଏନ କରିଚନ୍।
ହଁ। ହୁଁ ତାପରେ ମୁଁ ପୁଣି ସେ ପ୍ରିପେୟାର କରୁଥିଲି। ସେ ଯୋଉ ବେଙ୍କିଙ୍ଗ୍ ଲାଗି ମନ୍ ଦୁ ହଁ।
ହ ଉଁ ବେକିଙ୍ଗ ଲାଇଫ୍ ଉଁ ହୁଁ ବ୍ୟାଙ୍କିଂ ପ୍ରିପାରେସନ୍ ଆପଣ ଏନ କରିଛନ୍।
ହଁ ଏନ କରୁଥିଲି ଯୋଉ ଜଲ୍ ଜଲ୍ ପ୍ଲସ୍ ଥ୍ରୀ ସରିଲା ତାପରେ ପିଜି ହଁ। ଆମର ଯୋଉ ପ୍ଲସ୍ ଥ୍ରୀଟା ସରିଗଲା।
ହୁଁ।
ହ୍ୟାଲୋ ଶୁଭୁଚି।
ହଁ ମ୍ୟାମ୍ ଶୁଭୁଚି।
ଶୁଭୁଚି ଆଉ ପ୍ଲସ୍ ଥ୍ରୀ ସରିଲା ତାପରେ ଏଠିରେ ଯେତେବେଲେ ପିଜି ଜଏନ୍ ହଁ। ପିଜି ଯେତେବେଲେ ଜଏନ୍ କଲି ତ ସେଥିରେ ଅଁ ଏଠାରେ ସିଏ ଯୋଉ କଣ କି ସବୁ ଯୋଉ ଡେଲି ମାର୍କ ଓ ଆମର ଏଠି ସବୁ ଯୋଉ ଡେଲି ମାର୍କେ ଯୋଉ ହାଟ ଥାଏ ସେଠାରେ ଗୋଟେ ସାର କରୁଥିଲେ ତ ବୋହୁତ ଭିଡ ଥିଲେ ସେଟା। ତ ସେଟା ଦୁଇ ଉଁ ଦୁଇ ତିନ ପା ଚାର୍ ମାସ୍ କଲି ଚାର୍ ମାସ୍ ନାଇଁ ଛଅ ମାସ୍ କଲି ସେଠିରେ ପୁଣି ଏଗ୍ଜାମ ଦେଲି ତ ସେ ବଡବାପା କହିଲେ କି ଅଁ ନା ନାନା ନା ଏଇଟା ଭ ଭଲ ନୁହଁ ବୋହୁତ କାମ ହୁଏ ବୋଇଲେ ତ ସେଥି ତାପରେ ଇଣ୍ଟରେଷ୍ଟ ମୋର ଆଉ କମିଗଲା। ତ ତାପରେ କମ୍ପିଟେଟିଭ ଏଗ୍ଜାମ୍ ସବୁ ଦେଲି ତାପରେ ଟିକେ ଟିକେ ସେଇ ଯୋଉ ଆମ ଯୋଉ ଗୋଟେ ଥିଲା ଆର୍ ଆର୍ ବି ଯୋଉ ରୁରାଲ ବ୍ୟାଙ୍କରେ ସେ ତିରେବୁ ହେଇଥିଲା ବାକି ଯୋଉ ମେନ୍ ଏଗ୍ଜାମ ଥିଲା ତା ମେନରେ କଟିଗଲି ତ ଆଉ ଇଚ୍ଛା ହେଲାନି। ତାପରେ ସ୍ ଯୋଉ ଏସ୍ ଏସ୍ ସି ସେ ଟାଇମିରେ ସବୁ ଦେଖିଲି ତାପରେ ଧରା କରା ହେଇଲା ଆଉ ତାପରେ ଆଉ ଟାଇମ୍ ଦେଇ ପାରିଲନି ନହେଲେ ହେଇଯାଇଥାନ୍ତା ଭଲ ସେ ପ୍ରିପେୟାର କରିଥିଲେ।
ଏଗ୍ଜାମମାନଙ୍କରେ ଯୋଉ କରପସନ୍ ହଉଛି ନା ମ୍ୟାମ୍ ତ ଭୋଉତ ଭଲ୍ ଛୁଆ ବି ପଢିବା ପାଇଁ ଆଉ ଇଣ୍ଟରେଷ୍ଟ ଦଉନାହାନ୍ତି। ଦେଖନ୍ତୁ ଜଣେ ବୋହୁତ ପରିଶ୍ରମ କରିଥିବ ଆଉ ତାପରେ ଯଦି କରପସନରେ ଯଦି ଛାଡି ଦେଖିକି ପାରିବନି ତାକୁ କେମତି ଲାଗିବ ତାପରେ ଏସି ଏସ୍ ଟି କୋଟାରେ ବି ବୋହୁତ ଛୁଆ ପାଇଯାଉଛନ୍ତି। କମ୍ ମାର୍କରେ। କିନ୍ତୁ ଉ ଜେନେରାଲ୍ ପିଲା ଭଲ ମାର୍କ ପାଇକି ବି ତାଠୁ ଅଧିକା ମାର୍କ ପାଇକି ପାଉନାହାନ୍ତି ତ ପଢିବା ପାଇଁ ଇଚ୍ଛା ହବ କି ଇଚ୍ଛା ହଉ ନାଇଁ।
ଏବେ ସେ ଝିଅର କେତେ କ୍ଲାସ୍ କି? ଉଁ ଝିଅର ଏଟା କେତେ କ୍ଲାସ୍ କି ତିନ୍ ନା ତିନ୍।
ହଁ।
ସେଠିକେ ଯୋଉ କ ଯୋଉ ସ୍କୁଲ ଅଛି ସେଟା କେତେ ରୁ କେତେ ଦଶ ନା ପୁରା ପ୍ଲସ୍ ଟୁ। ଯୋଉ କ୍ଲାସ ଅଛି ତାର ସ୍କୁଲର। ପଢିକି ଦଶଟା ତ ଦଶ ତ ପୁରା ହଁ ପୁରା ଆପଣ ଫ୍ରି ନା କିଛି ଟେନସନ୍ ନାହିଁ।
ନାଇଁ ଏ ଏଇ ଏଇଟ୍ କ୍ଲାସ୍ ତକ୍ ଫ୍ରି ମେ
ନାଇଁ ନା ନା ଆପଣ ଟେନସନ୍ ନାଇଁ ନା ଦଶ କ୍ଲାସରେ ସେଇ ଗୋଟାଏ ଶ୍ରେ କଲେଜ ସେଇ ସ୍କୁଲରେ ପଢିବ।
ହଁ ଭୁବନେଶ୍ଵର ଖାଲି ଝିଅ ଆଉ ଟିକେ ଭଲ ପିଥିଲେ ହେଲା। ପଢାପଢି ସେ କରିଚି ଏଥର ନାଇଟ୍ ଏଇଟିପସେଣ୍ଟ ବି ସେ ରଖିଚି।
ଠିକ୍ ଅଛି ଠିକ୍ ଅଛି ସେ ମ୍ୟମ୍। ପରେରେ କଥା ଲାଗିବା ଆଉ ଭଲ ଲାଗିଲା ଆପଣ ସହ କଥା ଲାଗିକି ହଁ।
ଠିକ୍ ଅଛି ମ୍ୟାମ।